ହଉ
ହଁ ଆପଣଙ୍କୁ ମୋ କଥା ଭଲସେ ଶୁଭୁଚିଁ?
ହଁ ହଁ ଶୁଭୁଚି ଶୁଭୁଚି ଆଜ୍ଞା ନମସ୍କାର।
ନମସ୍କାର ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ କେମତି ଅଛନ୍ତି?
ହଁ ସେମତି ଚାଲିଚି ଆଉ। ମୁଁ ଟିକେ ଏ ଏ ଆପଣଙ୍କ ସହିତ କଣ କଥା ଥିଲା କହିଲେ ମୁଁ ଏଇ ଦି ଚାର ଦିନ ହବ ଏଇ ସପ୍ତାହେ ବୋଧେ ହବ ଆପଣଙ୍କ ଘରକୁ ଗଲା ବଳକୁ ଆପଣଙ୍କ ଘରେ କଣ ହେଇଚି ନା ଗୋଟେ ବସ୍ ତାରେ ବସ୍ତାଏ ଆମ୍ବ ଅଛି। ହେଲା ଆଉ ଆପଣଙ୍କ ମାମା କଣ କରୁଚନ୍ତି ନା ଆପଣଙ୍କ ବୋଉ ଯିଏ ହେବେ ବା। ସେ କଣ କରଚନ୍ତି ନା ଆମ୍ବ ବସିକି କାଟୁ ବି ଥିଲେ ମୁଁ ପଚାରିଲି ତାଙ୍କୁ କି ଏତେ ଆମ୍ବ କୋଉଠୁ ଆସିଲା ତାପରେ ସେ ମତ୍ ତେ କହିଲେ ମୋ ପୁଅ ଆଣିକି ଦେଇଚି ମୁଁ କହିଲି ଏ ତେ ଗୁଡ଼ା ଆମ୍ବ କଣ କିଣିକି ନା କଣ ତାପରେ ସେ କହିଲେ କି ନା ନା କିଣିକି ନୁହଁ ସିଏ କାଆଠୁ ଗୋଟେ ଆଣିଚି ମୁଁ ସେଇଟା ପଚାରୁଥିଲି କି ଏତେ ଗୁଡ଼ା ଆମ୍ବ ଆପଣ କୋଉଠୁ ଆଣିଲେ?
ଆ ଏଇ ମୁଁ ଥରେ ଗାଡ଼ି ନେଇ ଯାଇଥିଲି ଇ ଇ ଗୋଟେ ଏ ଏ ଉଁ ବୁଢ଼ି ଘରୁକୁ। ସେ ବୁଢ଼ୀ କହଲା କି ପୁଅ ଆଉ ଇଏ ଆମ୍ବ ପାରିଲା ବଲା କିଏ ଅଛନ୍ତି? ମୁଁ କହିଲି କାହିଁ କଣ ହେଲା କି? କହିଲା ନାଇଁ ଏମିତି ସେ ଆମ୍ବ ଗଛରେ ପାଚିଗଲାଣି ଆଉ କିଛି ଝଡି ଯାଉଚି କିଛି ବାହାର ପିଲା ଆସି ନେଇଯାଉଚନ୍ତି ଆଉ ତମର କିଏ ଅଛନ୍ତି ମୁଁ କହିଲି କିଛି ନାହିଁ ଆମେ ଗୋଟେ କାମ କରିବା ରବିବାର ଦିନ ମୋର ଛୁଟି ରହୁଚି ମୁଁ ହାପ୍ ‌‌ପେଣ୍ଟ୍ ପିନ୍ଧି ପଳେଇ ଆସିବି ସକାଳୁ ସକାଳୁ ଯାଇ ପାରଦେବି ଆଉ। କହିଲା ତମେ ପାରି ପାରିବ? ମୁଁ କହିଲି ହଁ ପାରିଦେବି କିଛି ଅସୁବିଧା ନାହିଁ। ଆଉ କହିଲା ତାହେଲେ ପୁଅ ଭଲ ହେଲା ମୁଁ ତମ ମୋ ଏଇ ପାଖରେ ଅଛ ମୁଁ ଆଉ ଯାହା ଆକୁ ତାକୁ ଖୋଜୁଚି। ଯିଏ ଆସିଲା ମାନେ ପାରିଲା ବାଲା ପାଁ-ଶ ନେବେ ଆମ୍ବରୁ ଅଧେ ନେବେ। ନା- ନା ପାଁ-ଶ କଣ ଆପଣଙ୍କୁ କହିଲ ଲୁଟିବା ପାଇଁ କହିଲେ ପାଁ-ଶ କିଛି ଅସୁବିଧା ନାହିଁ ମୋତେ ଆମ୍ବ କିଛି ଦେଇଦେବେ ଆଉ ଆପଣ ବି ନେଇଯିବ। ଆଉ କହିଲ ହଁ ତାହେଲେ ଆମ ପଡ଼ୋଶୀ ଘର ସାମ୍ନା ଘର ଆମ ବନ୍ଧୁବାନ୍ଧବ ପ୍ରାୟ ସବୁ କହୁଚନ୍ତି ଆମ୍ବ ଦିଅ ଆମ୍ବ ଦିଅ। ଆଉ ଯାହା ତୁମେ ଆଣ ତୁମେ ଅଧେ ଆମ୍ବ ନେଇଯାଅ ପଛେ କିଛି କଥା ନାହିଁ ଆଉ ମୁଁ ଅଧେ ସବୁ ମୋର ବନ୍ଧୁବାନ୍ଧବ ବୁଢୀ ଲୋକ ହେଲିଣି ଆଉ କିଏ ପୁଅ ବହୂ ତ ବାହାରେ ରହୁଚନ୍ତି ଆଉ ସେ କିଏ ସେ ବାଟିବ। ମୁଁ କହିଲି କିଲେ କିଲେ ତାକୁ କହିବି ସେ ଆସିକି ସବୁ ନେଇଯିବେ ଆଉ। ତାହାଲେ ଟିକେ ପରଦିଅ। ମୁଁ ବିଶ୍ୱାସ କରିବନି ମୁଁ ଗଲି ମାନେ ଏଁ ଏଁ ଉଁ -ସେ ଗଛରେ ଚଢିଗଲି ଆଗେ ହ-ଚଢିକି ହଲେଇଦଲି ଯେତିକି ସେ ପାଚିଲା ସବୁ ତଳେ ପଡ଼ିଗଲା। ଆଉ ବାକି ତକ ଯଉ କଞ୍ଚା ରହିଲା ମୁଁ କହିଲି ମୁଁ ତାଙ୍କ ଗଛକୁ ତ ବାରମ୍ବାର ଆସିପାରିବିନି ତେଣୁ କଣ୍ କଲି ବାଡି ରେ ଧରିକି ସବୁ ପିଟି ପକେଇଲି ସେ ଗଛରେ ଯେତିିକି ସବୁ ଦେଖାହେଲା ମାନେ ସେ ପିଟି ପକେଇଲି। କେତେ ଫାଟିଗଲା କେତେ ଭଲ ରହିଲା ଆଉ ସେ ଆମର ଦି ଚାରି ଦିନି ପରେ ପାଚିଯିବ। ସେ ଯଉ ଫାଟିଲା ଆମ୍ବ ଗୁଡ଼ା ସିଏ ପ୍ରାୟ ଅଧିକା ଫାଟିଗଲା ମୁଁ ଜାଣି ଜାଣି କେତେଟା ଫଟେଇବି ଦେଲି। ହେଲେ ଏଟା ଫଟିଲା ମାନ ତାଙ୍କର କିଛି କରିବେନି ଆଉ ଏଇଟା ଆମର ଆମ୍ବୁଲ ହେଇଯିବ। ତ ସେଇ ଫଟିଲା ଆମ୍ବ ପ୍ଲସ ଇଏ କଞ୍ଚା ଆମ୍ବ ଆଉ ପାଚିଲା ଆମ୍ବଟା ତାକୁ ଦେଇଦେଲି ମୁଁ କହିଲି ନାଇଁ ପାଚିଲା ଆମ୍ବ ନେଇଯାଅ ମତେ କଞ୍ଚା ଆମ୍ବ ଦେଇଦିଅ। କହିଲା ପୁଅ ତମେ ଯେତେ ନଉଛ ନିଅ ମୁଁ କହିଲି ମା ମୁଁ ସବୁ ନେଇଯାଉଚି ସେ ବୁଢୀ ହସିଲା ଆଉ। ନା -ନା ମୁଁ କହିଲି ହଉ ଆପଣ ଯେତେ ଦେବେ ଆଉ କହିଲା ଆଥୁରୁ ଅଧା ଅବସ୍ଥା ନେଇଯାନ୍ତୁ। ମୁଁ ଆଉ କିଛି କିଛି ନେଇନଥିଲି ଗାଡ଼ି ପଛ- ପଛରେ ଅଧେ ପୁରା ଢାଳିଦେଲି ଆଉ ଅଧେ ତାଙ୍କୁ ଦେଇଦେଲି ଯେ ତାରେ ଖୁସି ଆଉ। ଆମ୍ବ ଆପଣ ବିଶ୍ଵାସ କରିବେନି କି ମହୁ ଭଳିଆ ମିଠା ଦେଶୀ ଆମ୍ବଟା ଏତେ ବଢ଼ିଆ ଲାଗିଲା। ଯାହଉ ସେଇ ଆମ୍ବଟା ଆପଣ ଦେଖିଥିବେ ଆଉ- ଆଉ କହିଲେ ନି ମମି କୁ ଦେଇଥାନ୍ତେ କିଛି ଆମ୍ବ। ଆଉ ଖାଲି ପଳେଇ ଆସି ଏବେ ସେଥି କଟାକଟି ହେଇକି ଆମ୍ବୁଲ ହେଇଗଲାଣି ଆଉ କିଛି ଫ୍ରିଜ ରେ ଅଛି ଆମର। ତ ସେଇଠୁ ଆସିଲେ ମୁଁ ଦେଇଦେବି ତାଙ୍କୁ କହିବି ଆଉ ଆମ୍ବ ଆ ଥରେ ଖାଇବେ ସବୁ ବର୍ଷ ଖୋଜିବେ। ଆଁ - ବିଶ୍ୱାସ କରୁନ୍ତୁ କି ଆମ୍ବ ସେ ବଢ଼ିଆ ଆମ୍ବ ସେ। ବାଇଗଣ ପଲେଇ ଆମ୍ବକୁ କାଟିଦେବ ଆମ୍ବ ଆଖୁରସ, ଦୋଷରି ଏ ଆମ୍ବକୁ କାଟିଦବ। ପୁରା ଚକାଚକ୍ ମିଠା ଅଛି ପୁରା।
ନାଇଁ ନାଇଁ ଆମ୍ବ ଆପଣଙ୍କ ବୋଉ ମତେ ଦେଇଥିଲେ ନା ସେଇଥିପାଇଁ ତ ଖାଇ କି ଏତେ ଭଲ ଲାଗିଲା ତ ମୁଁ ସେଇ କଥା କହିଲି ଆପଣଙ୍କ ମାମା କଣ କରୁଥିଲେ ନା ହଉଚି ଯୋଉ ମାନେ ଅଧା କ ସେ ଆମ୍ବ ଅଛି ତାକୁ ରଖିଦଉଚ ନ୍ତି ଲୁଣ ହଳ ଦି ହେକା ଗୋଳେଇକି ଆମ୍ ମାନେ ଆମ୍ବ ଆମ୍ବ ଆଚାର କରିବେ ଆଉ ଆମ୍ବ ସଢା କରିବେ। ଆଉ ତାପରେ ରହିଲା ଯୋଉ ଇଏ ଆଉ ଅଧା ଆମ୍ବ ଆମ୍ବୁଲ କରିବେ ଏମତି ସବୁ ପାଇଁ ରଖ। ଦେଖିଚନ୍ତି କାରଣ ଏବେ ହିଁ ତ ଆମ୍ବର ଋତୁ। ଏବେ ହିଁ କରିଦେଲେ ସିଏ ପୁରା ରହିଯିବ ବର୍ଷେ ଦି ବର୍ଷ ଯଏ ଆଚାର ହେରି ହେଆମ୍ବୁଲ ହେରିକା ତମେ ଖାଇବାକୁ ତ ଓଡିଆ ମାନଙ୍କର ଆଚାର ଆମ୍ବୁଲ ଏଇଗୁଡାକ ବହୁତ ହିଁ ପସନ୍ଦ ବୁଝିଲେ କି ନାହିଁ ସେଇ କଥା ହିଁ ମୁଁ କହୁଥିଲି।
ହଁ ନାଇଁ ଭଲ କହିଛନ୍ତି ସେଇଟା ନେଇ କିଛି ଆଉ ମୁଁ ମୋତେ କହିଲେ ମୁଁ କିଛି ନାହିଁ ଆରେ ଆମ୍ବ ଖାଇଲେ କଣ ପେଟରେ ରହିବ। ଯାହା ଗୋଟେ ପ୍ରଶଂସା କଲେ ଯାହା ଗଛ ଆମ୍ବ ସେ ବାଡ଼ି ଆମ୍ବ। ସେ ବା ବୁଢ଼ୀ ଭାରି ଖୁସି କହିଲା ସବୁ ଆମ୍ବ ନେଇ ପଳଉଥିଲୋ ତମେ ଆସିଲ ବୋଲି ପାରିଦେଲ ଆଉ ଭଲ ହେଲା ମୁଁ ପାରିଦେଲି ଏ ଆମ୍ବ ନୁହଁ ମୁଁ ଏମତି ପ୍ରାୟ ଗଛ କୁ ଚଢିଯାଏ ଗାଁ ପିଲା ତ ଆମେ ନା ଏଇ ଲିମ୍ବ ହେଲେ ଲିମ୍ବ ମୁଁ ଏଠି ସବୁ ଛକମାନଙ୍କରେ ଟାଉନ ମାନଙ୍କରେ ସେ ଦି ଚାରିଟା ଡେମ୍ପ ବାଞ୍ଚି ଦେବେ କୋଡିଏ ଟଙ୍କା ଦଶ ଟଙ୍କା ଲେଖା ବିକୁଛନ୍ତି ସେ ଯେଉଁ ଲିମ୍ବ କଢ଼। ପୂଣ୍ଣିମା ଆମେ ଫେରେ ଗଛ ଚଡିବ ପିଲା ଆମେ ଯାଇଲିମ୍ବକଡ଼ ତୋଳିବୁ ମାନେ କିଣିିକି ନବୁ ନା ସେମିତି ହେଇ ପାରିବନି। ମୁଁ ପୁରା ସିଧା ଗଛକୁ ଚଢ଼ି ଯାଏ ପୁରା କଉଁଳିଆ ପତର ନେଇ ଆସେ ଆ ପୁରା ବ୍ୟାଗରେ ଫୁଲୁକରି ନେଇଆସେ। ତ ସେଇଆ ଲିମ୍ବ କଢକୁ ଆମେ ରଖୁ ପରା ଆଠ ଦଶ ଦିନ ପଯ୍ୟନ୍ତ ପୋଡିକି ଖାଉ। ରାକ୍ଷ ତାକୁ ଦୁଇଁକି ତାକୁ ଶୁଖାଇ ଦେଉ ଶୁଖେଇ ଦେଇେଇକି ଏଇଟା ରଖିଥାଉ ତା ଅଳପ ଅଳପ କରି ଖାଇ ହେଉ ସେଇଟା ଗଲା ଏବେ ଜାମୁ କୋଳି ସିଝିନି। ଜାମ୍ବୁକୋଳି ଦୁଇଶହ ଟଙ୍କା ଲ ମାନେ ବିକ୍ରି କରୁଛନ୍ତି ମାନେ ପଚାରିଲା ବେଳକୁ କିଲ କହୁନାହାନ୍ତି ଅଢେଇଶହ ପଚାଶ। ମୁଁକହିଲି ଜାମୁକୋଳିଭଳିଆ ଜିନିଷ ଦୁଇଶହ ଟଙ୍କା କିଲୋ ନା ସେମିତି ହେବନି ମୁଁ ପ୍ରାୟ ଏକ ଗୋଟେ ପାଲ ନେଇକି ପଳେଇଆଇଲୁ ଜରି ପାଲ ପୁରା ତଳପଟର ପୁରା ବିଛେଇ ଦିଏ ଗଛକୁ ଚଢିଯାଏ ପୁରା ଦୂର ଦୂରି ହଲେଇ ଦିଏ ପୁରା ଜୋର ଯେତେ ପାରିବ ହଲେଇବି। ହଲେଇ ସାରିଲା ପରେ ସେ ଯୋଉଗୁଡା ପଡିବ ପୁରା ଗୋଟା ଗୋଟି କରିକିଆଣିକି ଆମ ଘରେ ଖାଉ। ଏଇଭଳିଆ ଆମ୍ବ ଇଏ ଜାମ୍ବୁ ଲିମ୍ବ ଏଇଗୁଡ଼ା ସବୁ ଗଛ ଜିନିଷଟନା ଆମେ ଆଉତାକୁ ଇଏ କରିବୁ କିଣିକି ଖାଇବୁ। ଆଉ ଯେ ହଁ ଆମ ଘରେଯିଏଅଛି ଆପଣ ଯଦି କାଲି ଆସିବେ ମୁଁ ଦେଇଦେବି ଜାମୁକୋଳି ଦେଇଦେବି ଅଛି ଆଜି ଆଣିଛି। ପୁଳାଏ ଖଣ୍ଡେଆଣିଥିଲି ଗୋଟେ ଗାଁ କୁ ଯାଇଥିଲ ସେଠୁ ଅଡ଼ସ୍କୁଲ ପଟେ ସେପଟ ଧରିକି ଆସିଥିଲି
ହଁ ହଁ ନାଇଁ ନାଇଁ ସେ ମୁଁ କାଲି ନହେଲେ ଯାଇକି ଆପଣଙ୍କ ଘରକୁ ଆପଣଙ୍କ ବୋଉଙ୍କଠୁ ମାଗିକି ନେଇ ଆସିବି ଆପଣଙ୍କ କଥା ଶୁଣିିକ କିନ୍ତୁ ମୁଁ ପୁରା ଆଶ୍ଚର୍ଯ୍ୟ ଆପଣ ଟିକେ ଡର ଭୟ ବି ନାହିଁ ଆପଣ କେମିତି ଏଡେ ବଡ ବଡ ଗଛକୁ ଚଢିକି କି ଏତେ ଆମ୍ବ ପୁଣି ନିମ୍ବ ପୁଣି ଆହୁରି କେତେ କଣ ବି ଆଣିଦଉଥିବେ ତ ମୁଁ ପୁରା ଶୁଣିକି ଆଶ୍ଚର୍ଯ୍ୟ ଆପଣଙ୍କ ସତ ସତରେ ମାନିବାକୁ ପଡିବ ବହୁତ ସାହସ ସତରେ ବହୁତ ହିଁ ସାହସ ଆପଣଙ୍କର ନା।
ଏ ବିଶ୍ୱାସ କରି ମୁଁ ନଡ଼ିଆ ଆଜି ଚଢ଼ିଯାଏ ଗୋଡ଼ ପଟେ ଗାମୁଛା ବାନ୍ଧି ମାନେ ଲମ୍ବା କରି ବାନ୍ଧିଦିଏ ମୁଁ ନଡ଼ିଆ ଆଜି ଚଢ଼ିକି ନଡ଼ିଆ ପାରିଦିଏ ଆଉ ଗଛ ଚଢିବାରେ ମୁଁ ଭାରି ନନଷ୍ଟପ ଆଉ ବିଶେଷ କରିବନି ମୁଁ ତିନି ଚାରି ଦିନ ତଳେ ଯାଇଥିଲି ସେ ଅଡ଼ଶପୁର ପଟେ ଗୋଟେ ବୁଢା ଲୋକଟେ ତା ବାଡ଼ିରୁ ଜହ୍ନି ହେଇଥିଲା ଠିକ୍ ଅଛି। ଜହ୍ନି ହେଇଥିଲା ଜହ୍ନି, ବାଇଗଣ ସବୁ ଆଣିଥିଲା। ହେଠୁ ମୁଁ ଯାଇଥିଲି ସେପଟେ ତାକୁ ପଚାରିଲି ମଉସା ଆଉ ଜହ୍ନି କେତେ ବିକୁଛନ୍ତି? ସେ କହିଲାକି କୋଡ଼ିଏ ଟଙ୍କା ଲେଖେ। ମୁଁ ଭାବିଲି ଅଧ କିଲୋ ବୋଧେ କୋଡିଏ। ମୁଁ ମୁଁ ଯୋଉଠି ରହୁଛି ସେ ପାଖ ପାଖରେ ଚାଳିଶ ଟଙ୍କା ଲେଖାଏ ଜହ୍ନି ବିକୁଛନ୍ତି। ସେ ତାକୁ କହିଲା କୋଡ଼ିଏ ଟଙ୍କା ମୁଁ କହିଲି ଆଉ ଟିକେ କମଉନାହାନ୍ତି କିଲୋ କୋଡିଏ ଟଙ୍କା ହେଲାଣି ଆଉ କମେଇପାରିବୁ। ମୁଁ କହିଲି କେତେ କହିଲେ କିଲ କୋଡ଼ିଏ ମୁଁ ଆଉ କିଛି କହିଲିନି ଯେ ସେଇଟା ଆମ ଘର ପାଖରେ ଚାଳିଶ ଟଙ୍କା ବୋଲି। ତ ସେ ସେଇଠୁ କହିଲା ପୁଅ କିଲେ ନବ ଯଦି କୁହ ମୁଁ ପନ୍ଦର ଟଙ୍କାରେ ଦେବି। ମୁଁ କହିଲି କିଲେ ନୁହଁ ଆପଣଙ୍କ ସେ ବ୍ୟାଗରେ କେତେ କିଲୋ ଜହ୍ନି ଅଛି? କହିଲା ହଁ ଦଶ କିଲୋ ଖଣ୍ଡେ ହବ ମୁଁ କହିଲି ସେ ଦଶ କିଲୋ ସାଙ୍ଗ ସବୁ ନେଇଯିବି କହିଲା ସତ ନା ଉ। ମଜା କରୁଛ ମଁ ନାଁ ନାଁ ମୁଁ ମଜା କରୁନି ସବୁ ଓଜନ କର ନେଇଯିବି। ଆଉ ବୁଢା ପାଖରେ ବଡ ଦଣ୍ଡିପାଲା ନଥିଲା ସେ କିଲେ କିଲେ କିଲେ କରି ଓଜନ କଲା। ସେ କିଲେ କିଲେ ତ ନୁହଁ ତା ଦେହରେ ଆହୁରି ଗଡେଇକି ଦଉଥାଏ ବାରଶ ଲେଖା ହଉଥାଏ। ହଉ ମୁଁ ପନ୍ଦର ଟଙ୍କା ରେଟେରେ ମାନେ ବାର କିଲୋ ଏଗାର କିଲୋ ପାଶହ ହେଲା ସେ ଏଗାର କିଲ ର ପଇସା ନେଲା ପାଁଶହ ଛାଡିଦେଲା। ବିଶ୍ୱାସ କରନ୍ତୁନି ମୁଁ ଆଣିକି ମୋ ଗାଡ଼ି ପଛ କରିକି ନେଇ ଆସିଲି ବୁଢାବି ଖୁସି ହେଇଗଲା। ଆଉ ମୁଁ ବି ଖୁସି ହେଇଗଲି ଆଉ ବାଇଗଣ ଏଇଠି ତ ଷାଠିଏ ଟଙ୍କା ସତୁରି ଟଙ୍କା ନଉଛନ୍ତି। ସେ ସେଇ ବାଇଗଣ କୋଡ଼ିଏ ଟଙ୍କା ନାକୁ ବାଇଗଣଟାକୁ ମାନେ ମୋ ଦହି ବାଇଗଣ ଭଳିଆ ମୁଁ ବିଲ ବାଇଗଣ ମୁଁ ଆଉ ଏ କମେଇ ପାରିବିନି ଆଉ ବାଇଗଣ ଦବ ହବ ଦେଇଦବ ନହେଲେ ପାଞ୍ଚ କିଲ ବାଇଗଣ ଥିଲା ସେଇଆକୁ ଧରିକି ମୁଁ ବି ଖୁସି ସିଏ ବୁଡା ବି ଖୁସି ଯାହାହଉ ମଁ କମ୍ ରେଟ୍ ରେ ମୁଁ ପରିବା ପାଇଗଲିି ଏମିତି ଆଉ।
ହଁ ମାନେ ଆପଣ ଏତେ ମାତ୍ରାରେ ଆଣୁଛନ୍ତି ତ ସେଥିପାଇଁ ସମସ୍ତେ ଅନ୍ୟମାନେ ବି ଖୁସି ଆପଣ ବି ଖୁସି। ତ ଆପଣଙ୍କୁ ବି ଶସ୍ତାରେ ମିଳିଲା ତାଙ୍କର ବି ସବୁ ପରିବା ହଉ ଯାଉଛି ବିକ୍ରି ହଉ ନଥିଲେ ବିକ୍ରି ହେଇଗଲା ସେଥିପାଇଁ ସେମାନେ ବି ଖୁସି ଆପଣ ବି ଆପଣଙ୍କ ପଇସାରେ ଏତିକି ଜିନିଷ ଆଣିକି ଖୁସି ସେମାନେ ବି ପଇସା ପାଇକି ବହୁତ୍ ଖୁସି ଏମିତି ହଉଛି ଉ। ସେଇୟା ହିଁ ମୁଁ କହିଲି ଆପଣ ଆଉ କଣ ସବୁ ଗଛରେ ଚଢନ୍ତି ଆପଣ କିନ୍ତୁ ମେହେନ୍ଦୀ ପତ୍ର ଯୋଉଟା କଣ ତା ନାଁ ଟା ମଞ୍ଜୁଆତି ପ ତ୍ର ସେଇଟା କେବେ ଆଣିଛନ୍ତି ସେଇଟା ତ ବହୁତ୍ କଣ୍ଟା ଲାଗେ।
ଆଁ ସେଇଟା କଣ୍ଟା ଲାଗେ ଯେ ଏଇ ଫେଷ୍ଟିଭାଲ୍ ମାନଙ୍କରେ ଯେଉଟା ପର୍ବପର୍ବାଣି ହେଲା ମୋ ସ୍ତ୍ରୀ ନେଚୁରାଲ ଜିନିଷ ଆଣିବ। ତ ମୁଁ ସେଇଟା ମୁ ଯାଇକି ଗଛରୁ କୁଳା ମଞ୍ଜୁଅତି ପତ୍ର ଡାଳ ଫାଳ ଭାଙ୍ଗିକି ଗୋଛା କରି ଆସିଲି ତାପରେ ବାଟିଲେଣି ତାକୁ ଶିଳରେ ଗ୍ରାଇଣ୍ଡିଂ କରିଦି ଗ୍ରାଇଣ୍ଡିଙ୍ଗ କରି କାଠୁଆ କାଠୁଆ କରିକି ଆଉ ହାତରେ ଦେଇକି ଯେମତିେ ବନାନ୍ତି ସେମତି ବନା ବନାନ୍ତି।
ହଁ ସେଇଟା ଏଇ ରଜ ପାଇି ସେ ତା ବମେଇ ଦେଲେ ଆଉ। ଏବେଟା ମୁଁ ଆମ ପୁଅମାନଙ୍କର କଣ ହେବ ସେ ଯିଏ ପିଲାଙ୍କ ଦରକାର ସେତ କହିଥିଲେ ମୁଁ ଧରି ଆସଲି।
ହଁ ସେଇଆ ଆପଣଙ୍କ ସ୍ୱାମ୍ ମାନେ ସ୍ତ୍ରୀ ଟା ଆପଣଙ୍କ ପାଇ କି ବହୁତ୍ ଧନ୍ୟ ମନେ କରୁଥିବ। ମାନେ ସବୁ ମାନେ ପ୍ରାକୃତିକ ଜିନିଷ ଆଣିକି ଦଉଛନ୍ତି ତାର ମନ କଥା ସବୁ ବୁଝୁଛନ୍ତି ଏତେ କିଏ ଭଲ ପାଏ କହିଲ ନିଜ ସ୍ତ୍ରୀ କୁ ସତରେ ଆପଣଙ୍କ ସ୍ତ୍ରୀ ବହୁତ୍ ଭାଗ୍ୟବାନ କେବେ ଦେଖା କରି ଏବେ ଆ ଗାଁରୁ ହଁ କହୁନାହାନ୍ତି
ନାଇ ମୋ ଗୋଟେ ମୋ ଗୋଟେ ବୋଲି ସ୍ତ୍ରୀ ସେ ମୁଁ ବହୁତ୍ ଦିନି ପରେ ତାକୁ ପାଇଛି। ଆଉ ସେ ଟିକିଏ ନନଭେଜ୍ ଖାଇବା ପାଇଁ ତାର ଭାରି ପସ ମାନେ ଆଇଁଷ। ହଁ ମୁଁ ଖୋଜି ଖୋଜିି ଆଣେ ମୁ ତାଙ୍କୁ ପଚାରେ କୋଉ କୋଉଦିନ କଣ କଣ ଦକାରେ? କୋଉଦିନ ଅଣ୍ଡା, କୋଉଦିନ ମାଛ, କୋଉଦିନ ଚିକେନ୍, କୋଉଦିନ ମଉରାଳି ମାଛ। କୋଉଥିରେ ଦେଶୀ ମାଛ ଯେତେବେଳେ ତାର ଇଚ୍ଛା ହେଲା ଆଜି ଏଇଟା ଖାଇମି ସେଇଟା ଖାଇମି ତାକୁ ବି ବେଳକୁ କଇବ ଆଜି କାଇଁ ହୋଉନି, ମୁଁ କଇମି ଚାଲ କିଛି ହୋଟଲ୍ ରୁ ଖାଇଆ ନେଇଆସିବା ହୋଟଲ୍ ରେ ଖାଇଦବା। ଏମ୍ତି ଆଉ ମୋ ସ୍ତ୍ରୀ କୁ ମୁଁ ଭାରି ଭଲପାଏ, ସିଏ ବି ଭାରି ଭଲ ପାଏ ମତେ ଏମ୍ତି ଆଉ।
ଅଁ ଯାଆ ହୋଉ ଆପଣଙ୍କର ଏମିତି ସମ୍ପର୍କ ସବୁବେଳେ ଭଲରେ ରୋହୁ। ସୁଖରେ ଜୀବନ ଯାପନ କରନ୍ତୁ, ପିଲାଛୁଆ ବି ଭଲରେ ରୁହନ୍ତୁ। ଭଲ ସବୁ ଜଗନ୍ନାଥ ଭଲ କରିବେ ଆପଣ ଯାଆନ୍ତୁ କଣ କରୁଥିଲେ ମୁଁ ଏବେ ରଖୁଛି।
ହଁ ହଁ ହୋଉ।